ହଁ ହଁ ହଁ ଶୁଣାଯାଉଛି। ହଁ ଶୁଭ ସନ୍ଧ୍ୟା ଆଉ କଣ କରୁଛ?
ଏଇଠି ବସିଛି ବସିକିରି ତମ ସହିତ ଗପୁଛି ଆଉ କଣ କରିବି।
ସନ୍ଧ୍ୟା ସରିଲାଣି ଦିଆ ସରିଲାଣି ସନ୍ଧ୍ୟା?
ହଁ ସବୁଦିନ ଶଶୁର ଦିଅନ୍ତି।
ଶଶୁର ଦେଇ ଦଉଛନ୍ତି?
ହଁ।
ଆଉ ତମେ ଦଉନ କି?
ନା ମୁଁ ସକାଳେ ପୂଜା କରିଦିଏ ସନ୍ଧ୍ୟା ସେ ଦେଇଦିୟନ୍ତି। କହିବେ ତୁ ଧୋଇ ଧାଇ ଉଁ ଡ୍ରେସ ଚେଞ୍ଜ କରିବୁ କେତେବେଳେ ମୁଁ ଦେଇଦଉଛି।
ଯାହାହଉ ତମ ଶଶୁର ବହୁତ ଭଲ।
ହଁ।
ବୁଝିଲ।
ହୁଁ।
ଆଉ କଣ ନାସ୍ତା କଲଣି ସନ୍ଧ୍ୟାବେଳେ?
ନା କିଛି କରିନି ସେ ତ ନଥିଲେ କୁଆଡେ ଯାଇଥିଲେ ଏବେ ଆସିଲେ ଆଉ ବାପା ବାପାଙ୍କ ପାଇଁ ନାଲି ଚାହା କରିଦେଲି ମାଙ୍କୁ ଆ ଅମୁଳ ଚା ବନେଇ ଦେଇଦେଲି ତାପରେ ମୁଁ ବସିଛି ଆଉ ଆଉ ଇଏ ଏବେ ଆସିଲେଣି କଣ ଦେ ଖିଆ କଣ କେତେ ଖାଇବେ ପଚାରିବି, ତାହଲେ ଦେଇଦେବି କଣ ଖାଇବେ ଆଉ।
ରାତିରେ ରୋଷେଇ ଏବେ ହବନି?
ହଁ ରୁଟି, କଲି ନା ଆମର ପିଠା ବନା ହେଇଥିଲା। ମୋର ଆଉ ଖିଆଲ୍ ନାହିଁ, ମୁଁ ଅଟା ଚକଟି ଦେଇଥିଲି। ଅଟା ଚକଟି ଦେଇଥିଲି, ହେଲେ ସେ ଅଟା ରଖିଦେଇଥିଲି ଫ୍ରିଜରେ ଏବେ ତାକୁ ବାହାର କରଦେଇଛି ସେଆକୁ ରୁଟି ବନେଇଦେବି।
ହୁଁ
ହୁଁ
ଓ ସେଇଟା ରୁଟି ହବ, ଆଉ କଣ ତ ହବ?
ତାପରେ ଦେଖିଆ କଣ ହବ ଆଉ। ମୁଁ ଯେପନ୍ଦେ ରୋଷେଇ ଘରୁକୁ ନ ଯାଇଛି ସେପନ୍ଦେ ମୋ ମୁଣ୍ଡ କିଛି ପସେନି।
କିଛି ନୂଆ ନୂଆ ରୋଷେଇ କରୁଛନ୍ତି ନା କଣ? ଅ କିଛି ଡିସାଇଡ କରି ପାରୁନାହାନ୍ତି କେତେ ବର୍ଷ ହେଲାଣି ରୋଷେଇ କଲେଣି, ନା ଏବେ ନୂଆ ନୂଆ କରୁଛନ୍ତି?
ନା ନା ମୁଁ ରୋଷେଇ, କିନ୍ତୁ ମତେ ଯିଏ ଯା କହିବ ମୁଁ ସେଇଟା ବନେଇଦେବି। କାଇଁକିନା ଉଁ କିଏ କଣ ଖାଇବାକୁ ଚାହୁଁଥିବ, ସେଥିପାଇଁ ମୁଁ ପଚାରିଦିଏ। ଆଉ ମୁଁ ଯଦି ମୋ ହିସାବରେ ରୋଷେଇ କରିଦେବି, ତାହେଲେ ଇଏ କହିବ ମୁଁ ଏଇଟା ଖାଇବିନି ସେ କହିବ ମୁଁ ଏଇଟା ଖାଇବିନି। କଣ ଦକାର ସେଥିପାଇଁ ପଚାରଦବ ରୋଷେଇ କରିି ରଖିବି।
ହୁଁ ସେଇଟା ବି ଠିକ୍ କଥା, ପଚାରିକି କରିଦବା ବି ଠିକ୍ କଥା।
ହୁଁ
ଆଉ କଣ ଖାଇଲଣି ନା ନାଇଁ, ସନ୍ଧ୍ୟାରେ ନାସ୍ତା ଫାସ୍ତା?
ନା କିଛି ଖାଇନି ଲେଟ ରେ ଭାତ ଖାଇଥିଲି, ବାପା ଡ଼ିଉଟି ଆସିଲେ ଏବଂ ଖାଉ ଖାଉ ସେ ତିନିଟା ପାଖାପାଖି ହେଇଗଲା। ଭାତ ଖାଇଥିଲି ଆଉ ସେଥିପାଇଁ ଇଚ୍ଛା ହଉନି କିଛି ଖାଇବା ପାଇଁ।
ଏବେ କିଛି ଖବାକୁ ଇଚ୍ଛା ହଉନି ଖାଇଲେ ବି ରାତିରେ ଇଚ୍ଛା ହବନି।
ହଁ ବା ଏବେ ଯଦି କିଛି ଖାଇଦେବି ଆଉ ରାତିରେ ଆଉ କିଛି ଖାଇହବନି।
ହୁଁ ସମସ୍ତଙ୍କର ତ ସେଇ ପ୍ରୋବଲମ୍ ଆଉ, ଏବେ ଯଦି ଖାଇଦେଲେ ରାତିରେ କିଛି ତାପରେ ରାତିରେ ବି ହାଲକା ଖାଇବା କଥା।
ହଁ ଯେତେ ହାଲକା ଖାଇବ ସେ
ଯେତେ ହାଲକା ଖାଇବ ସେତେ ତମକୁ ନିଦ ଟା ବି ଭଲ ହବ। ହେବି ଖାଇଥିଲେ ଦେବେ ହୋ
ଖାଲି ଛଟପଟ ଛଟପଟ ହଉଥିବ ଏବେ ଖାଇବା
ହୁଁ, ସେଥିପାଇଁ ଯେତେ ଗୋଟେ ରୁ ଟି କି ଯାହା ବି ହାଲକା ଫଲକା ଖାଇଲେ ଠିକ।
ହୁଁ ମୋର ଗୋଟେ କଣ୍ଢେଇ ବନାହେଇଚି, ବହୁତ ସୁନ୍ଦର ଦେଖାହଉଚି ସେ ଛୋଟିଆ ଟା ପୁ
ହଁ, କିଏ ବନେଇ ଦେଇଛି?
ମୋର ଜଣେ ଆଣ୍ଟି ଏବେ ସେ ବନେଇ ଦେଇଛନ୍ତି। ମୁଁ ଯୋଉଠି ଆ ଗୁରୁ ଜବ କରୁଥିଲି ନା ମୋ ପାଖରେ ଗୋଟେ ସୁପରଭାଇଜର ଥିଲା। ସେ ଉଁ ସେ ସୁପରଭାଇଜରଙ୍କର ଏ ମାନେ ସ୍ତ୍ରୀ ସେ ବୁଣାବୁଣି କରନ୍ତି। ମୁଁ ଯେତେବେଳେ ଯାଏ କାମରେ ବାହାରକୁ ଯାଏ ନା ହେଲେ ମୁଁ ତାଙ୍କ ଘରେ ହିଁ ରୁହେ। ତାଙ୍କ ଘରେ ରୁଏ, ସେ ତାଙ୍କ ଘରେ ଗୋଟେ ଉ ଉଲରେ ବୁଣି ଟି ରଖିଥିଲେ। ମୁଁ ଥରେ ଦେଖିଥିଲି, ମୁଁ କହିଲି ଆଣ୍ଟି ଆଉ ମୋ ପାଇଁ ବି ଏମତି ଗୋ ଗୋଟେ କଣ୍ଢେଇ ବୁଣିଦବ ନା ମୁଁ ତାଙ୍କୁ କହିଥିଲି ଯେ ସେ ମନେ ରଖିଥିଲେ ଏବେ ବୁଣିକି ଦେଇଛନ୍ତି।
ବନେଇକି ଦେଇଛନ୍ତି ନାଇଁ ଯାହା ହଉ ଆଣ୍ଟି ମନେ ରଖିଛନ୍ତି ଏ କେତେ ଦିନ ହେଲାଣି?
ହଁ ମୁଁ ଯେବେ ବି ଯାଏ ନା ତାଙ୍କ ଘରେ ଖିଆ ପିଆ ସବୁ କାହିଁକିନା କୋଉଠି ଖାଇବି କ୍ୟାଣ୍ଟିନରେ ଖାଇବାକୁ ଭଲ ଲାଗେନି। ଆଗରୁ ଟିକେଟ ନ କଲେ କ୍ୟାଣ୍ଟିନରେ ଦେବେନି ଖାଇବାକୁ ହଠତ୍ ମୋର କାମ ପଡିଲେ ମୁଁ ପଳାଏ ଖରାବେଳେ ସେଥିପାଇଁ ତାଙ୍କ ଘରେ ଉଁ ଅଙ୍କଲ ନେଇଯାଆନ୍ତି ଯୋଉ ଅଛନ୍ତି ନା ଆମର ସୁପରଭାଇଜର ସେ କୁହନ୍ତି ଉଁ ତାଙ୍କ ସ୍ତ୍ ସ୍ତ୍ରୀଙ୍କୁ କହିଦେଇଥାନ୍ତି ରୋଷେଇ କରିବା ପାଇଁ ମୁଁ ତାଙ୍କରି ଘରେ ହିଁ ସବୁବେଳେ ଖାଏ।
ଏବେ କଣ ଜବ୍ କରୁଛ ନା ଛାଡିଦେଲ?
ନା ଛାଡି ଦେଇଚି ଆଉ କରୁନି। ଅ ଉଁ ଖା ମାନେ ତାଙ୍କ ଘରେ ଖାଇକିରି ରେଷ୍ଟ ନେଇକିରି ପୁଣି ମୋ କାମ ଯୋଉ ଥାଏ ଏମ୍ ସବୁ କାମ ସେ କାମ ସବୁ ସାରିକିରି ସବୁ ବିଲ ଫିଲ୍ ସବୁ ଇଞ୍ଜିନିୟରଙ୍କ ପାଖରେ ସବମିଟ ମିଟିଂ ଥିଲେ ଆଉ ସବୁ ଇଏ କରିକି ଆସେ ଆଉ ଇଞ୍ଜିନିୟରମାନଙ୍କ ସହିତ।
ଉଁ ହୁଁ ସେବେଠୁ ଆଣ୍ଟିଙ୍କର ମନେ ଅ ଅଛି ଯେ ଏଇଟା ମୋର ପସନ୍ଦ ହେଇଥିଲା ତମର ନାଇଁ।
ହଁ ମୋ ବାହାଘର ବେଳେ ଆସିଥିଲେ ଯେ ମାନେ ହଠ ଠାତ୍ ବାହାଘର ଟା ଠିକ ହେଲା ନ ମାନେ ସେ ଜାଣିନଥିଲେ ବାହାଘର ଟା ହଉଛି ବୋଲି ସେଥିପାଇଁ ସେ ଆସିଥିଲେ ନହେଲେ ବୁଣିକି ମତେ ଦେଇଥାନ୍ତେ। ସେଥି ସେଇ କଥା ଟା ମନେ ରଖିଥିଲେ ଉମ୍ ମତେ ଦିନେ ଫୋନ କରିଥିଲେ କି ଆ ଉଁ ଝିଅ ମୁଁ ତମ ପାଇଁ ଗୋଟେ କଣ୍ଢେଇ ବୁଣୁଛି। ଏଇଟା କମ୍ପ୍ଲିଟ କରିଦେଇଛନ୍ତି ବହୁତ ସୁନ୍ଦର ହେଇଚି ସେ କଣ୍ଢେଇଟା ମାନେ ହାତରେ ବୁଣିଲେ ଏ ମାନେ ନିଜ ଆଖି ସାମ୍ନାରେ ଦେଖିବ ଜଣେ ଥୁବ ସେଟା କେତେ ସୁନ୍ଦର ଲାଗେନି ଦେଖିବାକୁ ଟିକେ ନହେଲେ ତ କଣ୍ଢେଇରେ ତ ମୋ ଘର ଫୁଲ୍।
କଣ୍ଢେଇଟା ମାନେ କଣ କିଛି ଦେଇଛନ୍ତି ତା ଭିତରେ ନା ଖାଲି ବୁଁ ଉଲ ରେ ହିଁ କରିଛନ୍ତି ସେଇଟା?
ଉଲ ରେ ଖାଲି ବୁଣିଚନ୍ତି କିଛି ଦିଆ ହେଇନି ଛୋଟିଆ ନା ଛୋଟିଆ ଟିକିଟା ହେଲେ ବି ସେ ଗୁଦୁଲଗାଦୁଲ ମାନେ ଡ୍ରେସ ପିନ୍ଧେଇକି ତାକୁ ଯେମିତି କରନ୍ତି ନା ସେ ବଢିଆ ସୁନ୍ଦର ଦେଖାହଉଛି।
ଜଣେ ଜଣଙ୍କର ଥାଏ ସେମାନେ ଭଲ ବୁଣ ବୁଣି ପାରନ୍ତି ସବୁ ଜିନିଷ।
ହଁ ସେମାନେ ନା ଯେମିତି ନଥାନ୍ତି ଆମର ଇଏ ଟାଇପ ର ଯେମିତି ବୋଷ୍ ଇଏ ସବୁ ନଥାଏ ଯେମିତି ପାମ୍ପଡ଼ ଇଏ ସବୁ ବନେଇକିରି ସବୁ ଇଏ କରନ୍ତି।
ସେ କଣ ଶିଖିବାକୁ ଯାଉଛନ୍ତି କି? ସେ କଣ ଶିଖିବାକୁ ଯାଉଥିଲେ କି ଏଇଟା।
ନା ନା ସେ ନିଜେ ନିଜେ ଆ ବୁଣି ଦେଉଛନ୍ତି। ନା ନା ସେ ନିଜେ ନିଜେ ବୁଣନ୍ତି ତାଙ୍କର ଅଛି ନା ସବୁ ଗୋଟେ ଜା ମାନେ ଗୋଟେ ଜାଗାରେ ଯେମିତି ସବୁ ଥାଆନ୍ତି କେତେ ସ୍ତ୍ରୀ ଲୋକ ସବୁ ଯେତେବେଳେକୁ ସବୁ ଗୋଟେ ଗୋଟେ ମାନେ ଆସେନି ଆମର ପର୍ବ ସବୁ ଆସେନି ସେ ପର୍ବରେ ଯା ଯେମିତି କିି ଗଣେଶ ପୂଜା ହେଲା ଗଣେଶ ଛା ମୂ ମୂର୍ତ୍ତି ବି ଗଢନ୍ତି ଯାଇଁକିରି ମୂର୍ତ୍ତି ଗଢିବେ ଏମାନଙ୍କୁ ମାନେ ପଇସା ସେଇ ହିସାବରେ ଯିଏ ତାଙ୍କର ମାଲିକ ଥିବ ସେମାନେ ଦେବେ ଭାଗ କରିବେ ଏତିକି ଜଣଙ୍କୁ। ତାପରେ ଯେମିତି ସବୁ ଉଁ ପାମ୍ପଡ଼ ହେଲା ଆରିସା ପିଠା ହେଲା ମାନେ ଘି ପିଠା ତ ଏଇ ହିସାବରେ ସବୁ ଏମିତି ବନାନ୍ତି ସବୁ ବନେଇକିରି ଏକାଠି ସ୍ତ୍ରୀ ଲୋକମାନେ ସବୁ ଯେମିତି ଏମତି ଆଜି କିଛି ମେଳା ପଡିଛି ସେଇଠି ନେଇକି ପକେଇବି।
ଓହୋ ଏମିତି କରନ୍ତି ନାଇଁ।
ପକେଇ ହଁ ପକେଇବେ ତାଙ୍କୁ ପଇସା ମିଳିବ। କରୁ ତାପରେ ଯେମିତି କି ସେ ଜାଗାରେ ହୁଏ ଆମର ଅ ବର୍ଷକୁ ଥରେ ଲେଖା ଆମର ହ ହୁଏ କିଛି ଗୋଟେ ମାନେ ଯେମତି ପ୍ରୋଗ୍ରାମ ହୁଏନି ଯେମିତି ବର୍ଷକୁ ଥରେ ଲେଖା ହୁଏ ସବୁ ସ୍କୁଲ ପିଲା ଯାଆନ୍ତି ଡ୍ୟାନ୍ସ କରନ୍ତି। ଗୀତ ଗାଆନ୍ତି ସବୁ ବାହାର ଲୋକ ବି ଆସିଥାନ୍ତି ଆମକୁ ସବୁ ମାନେ ଡାକନ୍ତି ସବୁ ଇନଭାଇଟ କରନ୍ତି ନା ଆମେ ଯାଉ। ଯାଉ ପୁରା ରା ହଁ ରାତି ଏଗାରଟା ବାରଟା ପୁରା ବାଜିଯାଏ ଆସୁ ଆସୁ। ଆଉ ରାତି ଏଗାରଟା ବାରଟା ହେଲେ ଗାଁ ସ୍କୁଟି ନେଇକି ତ ଯାଇ ହୁଏନି ସେଥିପାଇଁ କାର ନେଇକି ପଳାଉ।
ଓହୋ ସବୁ ମିଶିକିନା ଯାଉଥିବ ଆଉ ଷ୍ଟାଫ୍ ଯେତିକି
ନା ନା ମୁଁ ନା ନା। ଆମର ସେ ଯୋଉ ଜାଗାରେ ଯୋଉ କାମ ଚାଲିଛି ନା ସେଠି ସବୁ ଅଛନ୍ତି। କେବଳ ଏଠୁ ବାହାରୁ କହିବା କୁ ଗଲେ ମୋର ଯେ ମଉସା ଅଛନ୍ତି ସିଏ ହିଁ ଠିକା ନେଇଛନ୍ତି ନହେଲେ ଆଉ ସେ ଠି ଏତେ ଠିକାଦାର ହିସାବରେ କେହି ମାନେ ଇଏ ନାହାନ୍ତି। ସେଥିପାଇଁ କି ଆଉ ଯେତେକ ସେ ଠି ରହିଲେ ତାଙ୍କୁ ସିଏ ସବୁ ଅଲଗା ଅଲଗା ଯାଆନ୍ତି ଆଉ ଆମେ ଅଲଗା ଯାଉ। ଆମେ ଆମ ଫ୍ୟାମିଲି ସବୁ ଯାଉ ଆଉ ମିଶିକି ଆଉ ଯାଉ ସେଇ ଜାଗାରେ ସବୁ ତ ଇଏ ଯେମିତି ଶୋ କରାହେଇଥାଏ କି ଉ। ଏଇଟା ମାନେ ଯେମିତି ପ୍ଲାଣ୍ଟ ତରଫରୁ ସବୁ ନଥାଏ କି, ହଁ, କେମିତି କଣ ସେଫ୍ଟିରେ କେମିତି ଚଳିବ କଣ କରିବ। ସବୁ ସେଟା ସବୁ ଡିଜାଇନରେ ବନାଏ ସବୁ ହଁ ହଁ ହଁ ସୋ କରାହେଇଥାଏ ସବୁ। ହୁଁ ସେଇଠି ସବୁ ଲଗେଇ
ସେ ସବୁ ବିଷୟରେ ଆଉ।
ନା ନା ଶିଖଉଥିବ ଏଇ ଯୋଉ ପ୍ରୋଗ୍ରାମ ଟା ହୁଏନି ସେଇଠି ସବୁ ଲାଗେ ହୁଁ, ମାନେ ସବୁ ବନେଇକିରି ସବୁ ଯେମିତି ସତ ସତିକା ମଣିଷ ମାନେ ଠିଆ ହେଇ ଛନ୍ତି, ହେଲମେଟ ପିନ୍ଧିଛନ୍ତି, ହଁ ହଁ ସେଇ ପ୍ରୋଗ୍ରାମ ହଁ ହଁ କେମିତି କଣ କାମ କରିବେ କଣ ନାହିଁ ସବୁ।
ସେଇଟା ଦେଖାନ୍ତି ସବୁ, ଦେଖେଇକି ସବୁ ବୁଝଉଥିବେ ସେ ବିଷୟରେ ଆଉ।
ତାପରେ ଆମେ ସେଇଠି ସବୁ ବୁଲୁ ଦେଖୁ। ତାପରେ ସେଉଠୁ ସେଇଠି ହିଁ ସବୁ ପ କାନ୍ତି ମାନେ ଯୋଉ ନେଇଥାନ୍ତି ଘି ପିଠା ଆଉ ଇଏ ପାମ୍ପଡ। ଆ ସବୁ ଏମିତି ବନାନ୍ତି ନିଅନ୍ତି, ହଁ ବୁଣା ବୁଣି ଜିନିଷ। ସବୁ ଜାଣିଛନ୍ତି, ପା ପୋଛା ବି ବଢିଆ ବଢିଆ ବୁଣନ୍ତି।
ହଁ ହଁ, ଯାହା ହଉ। ଭଲ ଆଉ ସେଇଠି ସେମାନେ ସେମାନେ ଶିଖିଥିବେ ନା ଶିଖିଥିବେ ବୋଲି
ହଁ ସେ ସେଇଟା ବା ଅଛି ଗୋଟେ ମାନେ ଯେମିତି ସ୍କୁଲରେ ଆମେ ଯେମିତି ପାଠ ପଢିବା ପାଇଁ ଯାଉ ଯେମତି ସେମିତି ତାଙ୍କର ଗୋଟେ ବି ସ୍କୁଲ ଅଛି। ସେମତି ତାଙ୍କର ଗୋଟେ ବି ସ୍କୁଲ ଅଛି, ହଁ। ହଁ ସେମାନେ ସେଠିକି ଯିବେ, ଶିଖିବେ ତାଙ୍କୁ ଶିକ୍ଷା ମାନେ ଯେମିତି ସେଲ୍ ସିଲେଇ ଟ୍ରେନିଙ୍ଗ କତରୁ ଆରମ୍ଭ କରି ସବୁ
ସବୁ ସେଇଠି ଶିଖନ୍ତି ଯାଇକି ନା?
ହଁ ସେଠି ଶିଖିବେ ଆଉ ଯେମିତି ଆଜି ଗଣେଶ ପୂଜା ହେଲା, ସରସ୍ଵତୀ ପୂଜା ହେଲା ତାର ମୂର୍ତ୍ତି ଗଢ଼ିବେ ବିକିବେ। ଏମିତି ସବୁ ଅଛନ୍ତି ଯେମିତି ସବୁ ନଥାନ୍ତି ଗୋଷ୍ଠୀ ଭଳିଆ ସବୁ ଯେମିତି ଗୋଟେ ଟିମ୍ ନେଇକିରି ସବୁ ସେଇ ହିସାବରେ ବନା
ଗଭର୍ଣ୍ଣମେଣ୍ଟ ତରଫରୁ ବି ହଉନି କି ଶିଖା ହଉନି କି ସବୁ।
ସେଇଟା ଗଭର୍ଣ୍ଣମେଣ୍ଟ ତରଫରୁ ହିଁ।
ହ ସେଟାବି ସେହି ଗଭର୍ନମେଣ୍ଟ ତରଫରୁ। ହଁ ଗଭର୍ନମେଣ୍ଟ ସବୁ ଇନଭେଷ୍ଟ୍ କରିବ ପଇସା ସବୁ ଦବ। ଆଉ ଏମାନେ ସବୁ ସବୁ ଶିଖିକି ନିଜେ ନିଜେ ବିଜନେସ୍ କରିବେ ନିଜ ନିଜର। ହଁ ସେଇଟା ଗଭର୍ଣମେଣ୍ଟ ସାହାଯ୍ୟ କରେ ବୋଲି ଏମାନେ କରିପାରନ୍ତି ଆଉ।
ହୁଁ ମୁଁ ଜାଣିନଥିଲି। ମୁଁ ଯେତେବେଳେ ଏଇ ଯିବା ଆରମ୍ଭ କଲି ସେବେଠୁ ମୁଁ ଜାଣିଲି।
ହଁ ସେ ପଇସା ତାଙ୍କୁ ଲୋନ ହିସାବରେ ଦବ ସେ ଗୋଟେ ଗୋଟେ କାମରେ ଲଗେଇବେ ସବୁ। ସେମିତି ହୁଏ ଆଉ। ହଁ ଏଇ ସବୁ କାମରେ ଯୋଉ ଯୋଉ ସେଟା ମାନେ ପଇସା ସେମାନେ ଉଁ ଇଏ କରିପାରିବେ ସେଇ ସେଇଥିରେ ଲଗାନ୍ତି ଆଉ।
ହଁ ଯାଉଛି ରୋଷେଇ କରିବି, ରଖୁଛି।